ଛନ୍ ସଙ୍ଗାତ ନମସ୍କାର।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ
ଆଉ ଏତେ ରାତିରେ
ଏବେ ରାତିରେ କଣ ଏବେ ଟିକେ ମନ କହିଲା କଣ କଥା ହେବିତ ଆମ ଗାଁରେ ଲାଇନ ଟା କଟିଗଲା ସେ ଲାଇନ୍ କଟିବା ଦ୍ଵାରା ଆପଣ କଥା ମନ ପଇଲା ଆଉ କେନ୍ତି କଁ
ଏବେ ବି ରାତିରେ ଦେଖୁଛ ତ ଯୋଉ ଲାଇନର ପୋ ଘୋର ମାନେ ଅଭାବ ମାନେ ଯୋଉଠି ଦେଖିବ ସକ ଖରାବେଳେ ଠିକ ଟିକେ ନିଦ ଆସିଲା ବୋଳୁକୁ ଲାଇନ ଟି କଟିଯାଉଛି। ଆଉ କଁ କରିବା। ଆଉ ବି ଦୁଇରେ ହୋଉଚି ଆମର ଏଇ ଯୋଉ ଅତ୍ୟଧିକ ଗରମ ହେଉଥିବାରୁ ଆମର ଯେଉଁ ଲୋକମାନେ ନେଇଯାଉଚନ୍ତି ଏସିି ଫେସି ଲଗୋଉଚନ୍ତି। ଏ ଭୋଲଟେଜ ବି ଆମ ପୁରା କମ ଆସୁଛି।
ଆଜ୍ଞା। କୁ ମୁଁ ଯେ ଆମ ଘର ବାହାରୁ ଚାଲି ଚାଲି ଆସିଲି ପ୍ରାୟତଃ ଶହେରୁ ଦୁଇଶହ ମିଟର ଆସିଛି ଚାଲି ଚାଲି। ଆସିବା ଦ୍ଵାରା ପ୍ରାୟତଃ ମତେ ଚାରି ରୁ ପାଞ୍ଚଟି କୁକୁର ଗୋଡାଇଲେ। ଗୋଡାଇବା ଦ୍ଵାରା ମୁଁ ଆସି ଏଁ ଏକାଠିଆ ପଡିଆ ମଝିରେ ଆମ ବସିଚି।
ଓହୋ ଗୋଟେ କାମ କରନ୍ତୁ । ଶୁଣୁ ଶୁଣ ଶୁଣନ୍ତୁ ଶୁଣନ୍ତୁ ଘରେ ଟିକେ ଜଣାନ୍ତୁ। କିଏ ବାଡି ଫାଡି ଧରିକି ଆସିବେ । ଆଜିକାଲି ଡେଟ୍ ରେ ଯୋଉ ଆଜି ତାରିଖରେ ତ ଯୋଉ ଆମର କୁକୁର ର ସମସ୍ୟା।
ଏଇ ଯୋଉ କୁକୁର କିଛି ମାନେ ଗାଁ ଗହଳିରେ ରହିକି ଏ ରୋଗ ଗ୍ରସ୍ ସେ ଆପଣଙ୍କୁ ଯଦି କାମୁଡି ଦେବେ । ଆପଣଙ୍କ ଦେହ ବହୁତ ଅସୁଧ୍ୟ ଅସୁଧ ହେଇଯିବେ ଜାଣିପା
ହଁ ଆଜ୍ଞା ଆଉ ମୁଁ ତ ପ୍ରାୟ ହୁଁ ବଡ ଭାଇ ଉଁ ମୁଁ ତ ପ୍ରାୟ କପିଳାସ ଯାଇଥିଲି କ କପିଳାସ ଯିବା ବାଟରେ ପ୍ରାୟତଃ ତେରଶହ ବାଉନ ପାହାଚ ପଡିଲା। ତେରଶହ ବାଉନ ପାହାଚ ସରିବା ପରେ। ଆମର ଦେବଦାସ ପର୍ଯ୍ୟନ୍ତ ଯିବାକୁ ମୋର ଦେହ ବୋହୁତ କଣ ହେଲା । ମୋର ବନ୍ଧୁମାନେ ସାଙ୍ଗମାନେ ଯେଉଁମାନେ ଯାଇଥିଲେ ତାଙ୍କର ବି ଦେହ ବହୁତ ମାନେ ଖରାପ ହେଲା। ଖରାପ ଯାଏ ଆପଣ କେବେ ଦେବଦାସ ଯାଙ୍କେ ଯାଇଚନ୍ତି।
ଶୁଣନ୍ତୁ ଶୁଣନ୍ତୁ, ମୋ ଦେବଦାସ କଣ ଆମର ଏଇ ଆଖପାଖରେ ଥିବା ମହାବିନୟ ପୀଠସ୍ଥାଳ। ମୁଁ ଯେତେବେଳେ ପାଚ ବି ଚଢେ, ମତେ ଅଳ୍ପ ପାହାଚ ହେଟା କିନ୍ତୁ ମୁଁ ସେଟା ଚଢି ପାରେ ନାହିଁ, କିନ୍ତୁ କପିଳାସ କଥା କୋହୁଚ ସେଟା ବୋହୁତ ପାହାଚ ମୁଁ ସେଟା ବା ମାନେ ଗାଡି ମ ଟରଜାନରେ ମୁଁ ଉପରକୁ ରାସ୍ତା ଅଛି । ତା ସାଇଡ ମାନେ ପାଖରେ ମୁଁ ସେଇଥିରେ ହିଁ ତ ଯାଏ ଠାକୁରଙ୍କ ପାଖୁକୁ । ଆଉ କ ଆଉ ମାନେ ଚଢ଼ିପାରେନା ଆଉ ମୋ ଦେହଟି ଟିକେ ଅସୁସ୍ଥ ଲାଗେ ଆଉ।
ଆଜ୍ଞା ଆପଣ ମୁଁ ତ ପ୍ରାୟତଃ କପିଳାସ ଯିବା ବାଟ ତେବେ ବହୁତ ଆମର ହରିପୁର ଡ୍ୟମ୍। ଆଉ ସେ ବହୁତ ଜାଗା ଦେଇକି ଯାଏ ।ପ୍ରାୟତଃ ଜଙ୍ଗଲ ଏରିଆ ଫାଷ୍ଟରୁୁ ପ୍ରାୟତଃ କୋ ଡିଏ କିଲୋମିଟର ରୁ
ଶୁଣ ଶୁଣ ଶୁଣ କଥା ମର ତ ଭ ଭଲ ହୁଏ ଭଲ ତ ଆମର ଦୃଶ୍ୟମାନ ହୁଏ ଇସେଟା ତ ବଡ଼ ଆକାର ଜଙ୍ଗଲ ବହୁତୁ ହାତିପ ପଥ ଚଲାପଥ ସବୁ ଲେଖା ହେଇଥାଏ। ଏଠାରେ ଧୀରେ ଧୀରେ ଗାଡ଼ି ଚଲାନ୍ତୁ ଏଠାରେ ଆମର ହାତୀ ପଠ ଅଛି ହାତୀ ଚଲା ରାସ୍ତା। ଆଉ ଆଗରେ ଏମିତି ପଶୁ ପକ୍ଷୀ ବହୁତ ଅଛନ୍ତି, ସେ ମାନେ ଜଙ୍ଗଲରେ। ସେଇଯୋଇ ଟିକେ ଆମକୁ ଟିକେ ଭୟ ଲାଗେ ବୁଝିପାଇଲେ ତ।
ଆଜ୍ଞା! ଆଉ ମୁଁ ଏଥରକ। ତ ଆମର କପିଳାସ ଯିବା ବାଟରେ ପ୍ରାୟତଃ କଣ କହିଲ। ହଁ ବହୁତ ଲୋକ ସାହାଯ୍ୟ କରିଥିଲେ। ଆମର ଅରୁଆ ଡାଲମା ଖଟା ପୋଟଳ ଦେଇକି ବହୁତ ଲୋକ ଆମ ବନ୍ଧୁ ଆମ ପାଖରେ ତ ପ୍ରାୟତଃ ପଇସା ପଦର କିଛି ନଥିଲା। ଆମେ ଯିବା ସମୟରେ ଭୋକ ବି ଆମକୁ ବହୁତ ମାତ୍ରାରେ ଲାଗୁଥିଲା। ସେତିକି ଭିତରେ ଆମେ କପିଳାସ ପାହାଡ ଚରିଆ ଭିତରେ! ବହୁତ ଲୋକ ଦାନ ଦଉ ଥିଲେ କି ମା ବହୁତ ଭାତ
ମାବୁସୁ ଦାସ। ସଙ୍ଗାତ ଶୁଣନ୍ତୁ ଆପଣ ଧ ଦାନ ଧର୍ମ ଦେଲେ ବହୁତ ମାନେ ଆପଣଙ୍କ ମଙ୍ଗଳ ହେଇଥାଏ। ଯେହେତୁ ଠାକୁର ସ୍ଥାନ ସଂକ୍ରାନ୍ତି ରେ ଦିନ ପଡ଼ୁଥିଲାରୁ, ଆମେ ବି ଦିନେ ଯାଇଥିଲୁ ଆର ଆର ବର୍ଷ ଯୋଉ ରଜରେ ସେ ବି ସେଇ ସଂକ୍ରାନ୍ତି ପଡୁଥିବାରୁ ସେଠି ବଢିଆ ଭୋ ଭୋଜନ ରୁ ପ୍ରସ୍ତୁତ ହେଇଥିଲା। କିନ୍ତୁ ତା ଆଗରୁ ଥିବା ଆମେ ସେ ଭୋଜନ ଆଗରୁ ଯିବା ପୂର୍ବରୁ ଆମେ କିଛି ଖାଇ ଦେଇଥିଲୁ। ଆମେ ଆଉ ପ୍ରସାଦ ବି ଯେଉଁଠି ଆମର ସୁଲଭ ମାନେ ମୂଲ୍ୟରେ ଦେଉଥିଲେ। ସେଠି ଆମେ ପଇସା ଦେଇକି କିଣିକି ଖାଇଦେଇଥିଲୁ ଆଉ ପରବର୍ତ୍ତୀ ସମୟର ଆମେ କିଣିଲି ଖାଇପାରୁ ନଥିଲଥିଲେ ସେମିତି ଯାଇ ଖାଇପାରୁନଥିଲୁ ଆପଣ ଖାଇଛନ୍ତି ଖୁସି ଭ ଆସିବାର କଥା ଭଲ ବି ଆପଣଙ୍କୁ। ଲାଗ ଲାଗିଥିବ
ଆଜ୍ଞା ବନ୍ଧୁ ଆମ ଘର ତୁ ପ୍ରାୟ ତ ପୁରୀ ଶହେ କୋଡିଏ କିଲୋମିଟର । ପୁରୀ ଆଉ କୋଣାର୍କ ।
ଶୁଣନ୍ତୁ ଶୁଣନ୍ତୁ ପୁରୀ କଣା ଶୁଣ ପୁରୀ। କୋଣକ ତ ବହୁତ ବଡ଼ ଆପଣ ଏଇ ଯାଜପୁର ଏଇ ପାଖ ବିରଜାମା ମନ୍ଦିର ପାଖକୁ ଯାଉନାହାନ୍ତି ଆପଣ ତ ଆପଣଙ୍କ ଦୁଇ ଚକିଆ ଅଛି ଚାରି ଚକିଆ ହେଲେ ଘର ଲୋକ ଯାଇ ବୁଲି ବଲିକି ଆସୁନାହାନ୍ତି ଦେହ
ହୁଁ କୁହ ମୁଁ ମୁଁ ଆପଣଙ୍କ କଥା ବୁଝିପାରୁଛି । ଯେ ମୁଁ କହିବା କଥା କି ଆମ ଘର ଠାରୁ ଯେମିତି ପୁରୀ ଶହେ କୋଡିଏ କିଲୋମିଟର ଆପଣଙ୍କ ଘର ପାଖରୁ କେତେ ମିନିମ୍ୟାମ କେତେ କିଲୋମିଟର ହବ ।
ଆମ ଘରଠାରୁ ପୁରୀ ହଉଛି ଶହେତିରିଶ ରରୁ ପଇଁତିରିଶ କିଲୋମିଟର। କିନ୍ତୁ ଆମେ ଟିକେ ଦୁଇ ଚକିଆ ଯାନା ରେ ଗଲେ ଆମ ଟିକେ ଭଲ ଲାଗେନି। ସେଥିପାଇଁ ଆମର ଘର ଲୋକ କି ସାଙ୍ଗ ସହିତ ଆମେ ବୁଲିବା ପାଇଁ ଯାଇଥାନ୍ତୁ ସେଠି ସମୁଦ୍ରରେ। ଥାଏ ଆମ ସବୁା ଗାଧେଇକି ପ୍ରଭୁଙ୍କ ଦର୍ଶନ କରି ଆସି
ଆଉ ଆପଣ ଜାଣିଛନ୍ତି ପୁରୀ ପାଖରୁ ପ୍ରାୟତଃ ଦୁଇ କିଲୋମିଟର ଭିତରେ ମାତା ମଠ ବୋଲି ଗୋଟେ ଜାଗା ଅଛି ସେ ଜାଗାରେ ବହୁତ ଭଲ ଭଲ ଠାକୁର ଅଛନ୍ତି ବହୁତ ଜାଗା ବୁଲିବା ପାଇଁ ବହୁତ ଭଲ ଭଲ ଜାଗା ଅଛି ଆଉ ଆପଣ କେ ସେ ଜାଗାକୁ ଯାଇ
ହଁ ହଁ ମାତା ମଥ ଯାଇଛି ଟ ବିଶ୍ରାମ ନେଇଛି ଅତ୍ୟନ୍ତ ଭଲ ଲାଗେ ଆମକୁ ଆଉ ସାଇଡ଼ରେ ଥିବା ଆମର ଯେଉଁ ପୋଖରୀ ଅଛି ସେଇଠି ଆମର ଗାଧେଇକି ମାନେ ପୁଣ୍ୟ ଅର୍ଜନ କରିଥାଉ ଆଉ ।
ଆଉ ପ୍ରାୟତଃ ବନ୍ଧୁ ଆ ମୋର ପ୍ରାୟତଃ ଏବେ ଲାଇନ ଟା କଟିଗଲା ଆପଣଙ୍କ ଏରିଆରେ ଲାଇନ୍ ଅଛି ନା ନାଇ
ଶୁଣନ୍ତୁ ଵନ୍ଧୁ ଶୁଣ ଲାଇନ ତ ଯାହା ଥିବ ଆମ ଆମର ଏଠି ଯେଉଁ ଅବସ୍ଥା ଲାଇନ ର ଥିବା ଅବସ୍ଥା ଯାହା ନଥିବା ଅବସ୍ଥା ସହିତ ସମାନ ଆମର । କ ଭୋଲଟେଜ ର ଅଭାବ ଯୋଗରୁ ପୁରା ବଲ୍ଟି ଆସକ ଫ୍ୟାନ୍ ଟି ଆସିେ କିନା ବୁଲୁ ଆ୍ଛା କେମିତି ଶୋଇବି ଆ ଆରେ ଯୋଉ ମଶାର ପ୍ରଭାବ ଆଉ କଣ କହିବ ଯେମିତି । ଦେଲେ ଆମକୁ ଟିକେ ଅ ଯାଇକି ଏଠି ସେଠି ଶୋଇବାକୁ ପଡୁଚି ଆଉ ଘୋରି ହେଇକି ଆଉ କଣ କରିବା
ବନ୍ଧୁ ଆମର ତ ପ୍ରାୟତ ଆଜି ଆମେ ଖେଳିଲା ବେଳେ ଆମ ପାଖର ଯୋଉ ଟ୍ରାନ୍ସ ମରୋବର ଥିଲା ସେଠରେ ଆଜି ସେ ଯୋଉ ଶଙ୍ଖ ବୋଲି ଗୋଟେ ଜିନିଷ ସେ ବହୁତ ଜୋର ସେ ଫାଟିଲା ସେ ଫାଟିବା ଦ୍ଵାରା
ତା କାରଣ ଜାଣିଛନ୍ତି ନା ଜାଣିନାହାନ୍ତି
ନାଇଁ ନାଇଁ ଜା କହୁନା ଦି
ତାର କାରଣ ହଉଛି ଆପଣ ଦେଖିଛନ୍ତି ଯେତେବେଳେ ବର୍ଷା ଜୋର ହୁଏ ଆମର ଗୋଟେ ବିଜୁଳି ଟାଇପ ର ଲା ଆଇଟ୍ ଗୋଟେ ଆସେ ସେଇଟା ସେ ଶଙ୍ଖ ହିଁ ଫାଟିଥାଏ ଆପଣ ଭାବୁଥିବେ ଲାଇନ ର ଅଲଗା କି କିଛି ହେଲା ଆପଣଙ୍କ ଲାଇନ ଆସିପାରିଲାନି ତା କାରଣ ହେଉଛି ଶଙ୍ଖ ସେ ଶଙ୍ଖ କୋହୁ ସେ ଶଙ୍ଙ୍କ ଏମିତି ଭାବରେ ଦିଆ ହେଇଥାଏ ଆପଣଙ୍କର ଯେମିତି ଯେମିତି ଲାଇନ ଦି ଚାଲିଯାଉଚି ଫ୍ୟାନ କରୁନାହନ୍ତି କି ଟିଭି ବନ୍ଦ କରିନାହାନ୍ତି ସିଏ ଡାଇରେକ୍ଟ ମାନେ ଆପଣ କୁ ନ କରେଣ୍ଟ ଆସିବ ବୋଲି ସେ ଶଙ୍ଖକୁ କରେଣ୍ଟ ଆସିବ ବୋଲି ସେ ସେଇଥିରେ । ଆମର ଲାଇନ ବାଲା ଆମର ଲଗେଇଥାନ୍ତି ଶଙ୍ଖ ହି ଫାଟି ଯାଇଥାଏ ।
ବନ୍ଧୁ ବନ୍ଧୁ ଶୁଣନ୍ତୁ ବନ୍ଧୁ ମୁଁ କହିବା କଥା କି କି ଆମର ଗାଁରେ ପ୍ରାୟତଃ ଅ ଦୁଇଶହ ରୁ ତିନିଶହ ଘର ମଧ୍ୟରେ ପ୍ରାୟତଃ ଶହେ ବି ଷାଠିଏ ରୁ ସତୁୁରୀଟି ଆମର ଯୋଉ ଇ ଟ୍ରି ସ୍କୁଟି ଯୋଉ ଗିଅର ନାହିଁ କି ସବୁ ଆଣିଲେଣି ହ ବିଦ୍ୟୁତ୍ ଚାଳିତ ସ୍କୁଟି ସିଏ ପାଖାପାଖି ଆମର ଅଶିରୁ ଲକ୍ଷେ କୋଡିଏ ଭିତରେ ପଡି ଯାଉଛି ଟଙ୍କା ଏତେ ପଇସା ତ ମୋ ପାଖରେ ପାଖରେ ନାହିଁ ମୁଁ କେମିତି କଣ ଗୋଟେ ପଇସା ଆଣିବାକୁ ଗାଡି ଆଣିବି
ଶୁଣନ୍ତୁ ଆପଣ ଯେତେବେଳେ ଦୁଇ ଚକିଆ ଯାନ ଚଳୁଛନ୍ତି ସେଇଥିରେ ତେଲ ବ୍ୟବହାର କରୁ ଅଛ ନା ନାଇଁ ତେଲର ମୁଁ ତେଲର ମୂଲ୍ୟ ଯେତିକି ହେଲାଣି ବୁଝିଲୁ ବୁଝିପାରୁଛ ସେଇ ତେଲ ମୂଲ୍ୟରେ ଆପଣ ଯଦି କିସ୍ତି ଭରନ୍ତେ ଭଲ ହୁଅନ୍ତା ଆ ଆପଣ ଯଦି ଦଶ ର ପନ୍ଦର ହଜାର ଦେବେ ଆପଣ ହେଇଯାଆନ୍ତେ ଆପଣ ବି ଗୋଟେ କାମ କରନ୍ତୁ ଆପଣ ସରକାର ତରଫରୁ ବି ପନ୍ଦର ହଜାର ଏଥିରେ ଏ ସବସିଡି ଛାଡ଼ ଅଛି ଆପଣ ଆଣୁନାହାନ୍ତି ଆପଣ
ହୁଁ ମୁଁ ତ ଭାବିଛି ଆପଣଙ୍କ ଠାରୁ କିଛି କଣ ଆଣି ପଇସା ପତର ବାପାଙ୍କୁ କେତେ କମ ପଇସା ପତର ମାଗି ମୁଁ ଭାବିଛି ଗୋଟେ ଗାଡି ଆଣିବାକୁ ପଡିବ ନହଲେ ହବନି ଆଉ କୁହନ୍ତୁ ମୁ ଗାଡି ଆଣିଲା ପରେ ଆଉ ଆପଣଙ୍କ କୁ ସୁନିଶ୍ଚିନ୍ତ ଯିବି
ଶୁଣନ୍ତୁ ଶୁଣନ୍ତୁ ମୁଁ ବି ଏଇ କିଛି ଦିନ ଦୁଇ ମାସ ତଳେ ଆପ ଆମର ଗୋଟେ ଗାଡି ବହୁତ ମାତ୍ରା ରେ ଖରାପ ହେଲା ଦଶ ହଜାର ପନ୍ଦର ହଜାର କୋଡ଼ିଏ ହଜାର ଯେତେବେଳେ ନାହିଁ ସେତେବେଳେ ଆମର ପଇସା ଖର୍ଚ୍ଚ ହେଲା ଆଉ ବହୁତ ଚିନ୍ତାଜନକ ହେଲା ସେଥିପାଇଁ ଆମେ ବିଦ୍ୟୁତ ଚାଳିତ ଗାଡି ଗୋଟେ ଆଣିଲୁ । ବି ଆମର ବହୁତ ପଇସା ବନ୍ ଚି ଯାଉଛି ଆଉ ସେଇ ପଇସାରେ ଆମେ ସେଇଟାକୁ କିସ୍ତି ଭରୁଛି ।
ଆଜ୍ଞା ଆଜ୍ଞା ଆଉ ଆମର ଯଉ ଏ ତାଳ ସଜରେ ଯୋଉ ଆମର ତାଳ ମୁନ ହୁଏ କି ଯୋଉା ଆମର ମାଟି ଭିତରେ ପଡିଯାଏ ସେ ଯୋଉ ତାଳ ଧଳ ମୁନ ଧଳା ଧଳା ଆମର ପ୍ରାୟ ତ ମାନେ ପୂର୍ବ ଯଉ ଜଳା କଲର ସେଗୁଡା ଖାଇବାକୁ ଯୋଉ ଟେଷ୍ଟ ଲାଗେ ଆପଣ କେବେ ସେଉ ରା । ଖାଇଛନ୍ତି ନା ନାଇଁ ଟିକେ କହିବେ ତା ବିଷୟରେ ସେ କେମିତି ଟେଷ୍ଟ ଲାଗେ ।
ସେଟାକୁ ଆମର ତାଳସନ୍ଦା ବୋଲି କୁହାଯାଏ । ବୁଝିପାରିଲେ, ସେ ତାଳସନ୍ଦା ଖାଇବାକୁ ବଢିଆ ମି ମିଠା ମିଠା ଲାଗେ ବି ସେଟାକୁ ଅଳ୍ପ ମାତ୍ରାରେ ଖାଆନ୍ତି, ବେଶୀ ଖାଇଲେ ଆପଣଙ୍କୁ ନିିଶା ଜାତୀୟ ଲାଗେ ବୁଝିପାରିଲେ ତ
ଆଜ୍ଞା, ଆଜ୍ଞା, ସେଇ ତ ଆମର ଏକ ରେ ଆମର ମା ଜେଜେ ମାନେ ବହୁତ ମାଟି ତୋଳି ଖୋଳିକି ଆଣନ୍ତି। ଏଇ ଗଛ ପାଖରୁ ବହୁତ ଭଲ ଟେଷ୍ଟ ବି ଲାଗେ । ତା ଦାର ମୁଁ ଖାଏ ଏବଂ ମା ସାନ ବଡ ଭାଇ ଭଉଣୀ କରିବାଙ୍କୁ ବି ବହୁତ ଖାଇବାକୁ ଦିଏ । ହାଡି ହୁଡି କାଳ ଆଜ୍ଞା
ତଥା ଆପଣ ତ ସବୁ କଥା ଖାଉଛନ୍ତି ଦେଶୀ ଖାଦ୍ୟ, ଆପଣଙ୍କ ଦେହ ବି ସୁସ୍ଥ ରହୁଥିବ ।
ଦେହ କଣ, ଆଜ୍ଞା ଆଉ ଆପଣଙ୍କ ଏରିଆରେ ଏବେ ବାଇଗଣ ଚାଷ ଚାଲିଛି ।
ଶୁଣୁନୁ ଶୁଣୁ, ବାଇଗଣ ଚାଷ ଏରିଆ ଚାଲିଛି ତ ଆମ ଗଛରେ କିଛି ଫୁଲ ଗଛ ଲଗା ଯାଉଛି। କିନ୍ତୁ ଆମ ଗାଁର ଅତିକେ ପକ୍ ପାଖକୁ ଟିକେ ସୌନ୍ଦର୍ଯ୍ୟ ଟିକିଏ ବଢ଼ିବ ସେଥିପାଇଁ ଉତ୍ପାଦନ କରା
ଆମ ଘର ପାଖରେ ତ ପ୍ରାୟତଃ ମୁଁ ଦାଦା ଘର ଲଗେଇଛନ୍ତି, ଏକରୁ ଦୁଇ ଗୁଣ୍ଠୁ ପାଖାପାଖି ବାଇଗଣ । ଏ ବାଇଗଣ କିଲୋ ଏବେ କୋଡିଏରୁ, କୋଡିଏରୁ ପଚିଶ ରେଟ ତାଙ୍କର ଯାହା ବୋରିଙ୍ଗ ରେ ପଇସା ବୋରିଂ ପାଣି ଲଗ ଦେଇକି, ବାଇଗଣ ବହୁତ ମାତ୍ରାରେ ଫଳାଉଛନ୍ତି, ଫଳାଇବା ଦ୍ୱାରା ଫଳାଇବା ଦ୍ୱାରା ବହୁତ ମାତ୍ରାରେ ବି
ଶୁଣନ୍ତୁ, ଶୁଣନ୍ତୁ, ହଁ ସଙ୍ଗାତେ ଶୁଣନ୍ତୁ ଆମ ଆମର ବି ଭଲ ଆକାରରେ ହଉଛି, ଆମର ତ ଆପଣ ତ କମ ମୂଲ୍ୟ, ଆମ ଆଡ଼େ ଚାଳିଶ ରୁ ପ ପଇଁଚାଳିଶ ଟଙ୍କା ବିକ୍ରି ହେଉଛି । ବାଇଗଣ! ବୁଝିପାଇଲେ ତ ବନ୍ଧୁ? ସଙ୍ଗାତ ଶୁଣନ୍ତୁ ଅଦମ୍ ଅ ମାନେ ଅଧିକା ରାତି ହେଇଥିବାରୁ, ମୁଁ ଆପଣଙ୍କୁ ପରେ କଲ୍ କରିବି। ଆଉ ହବ ତ ବନ୍ଧୁ? ହଉ ମୁଁ ଏବେ ରଖ ହଉ ଜୟ